ହେଲୋ ହେଲୋ।
କଁ କରୁଚ?
ନାଇଁ ଏବେ କ୍ଲାସ୍ ଥିଲି ସରିଲା। ଆଉ ଏବେ ଖାଇବା ଟାଇମ୍ ହେଇଛି ଆଉ।
ଓହୋ।
ଆପଣ କଣ କରୁଥୁଲେ?
ଛାତୁକୁ ଆଇଚି ଯେ ଧଇଁ ସଇଁ ହେଇଗଲି ଏକା ଥରେ। ଲୁଗା ଶୁକେଇଥିଲେ ଯେ ତାକୁ ଫୁଣି ମୁଁ ଲି ଛା ତ ଓପୂରୁକୁ ଆସିଥିଲି ଯେ ହେ ଲୁଗାପଟା ଅରା ଅଧା ଅଧି ଶୁଖିଗଲାଣି ତାକୁ ନେବି ବୋଲି ଆସିଥିଲି ତ ମୁଁ କହିଲି ଛାତୁକୁ ତ ଯାଉଚି ଏକାଥରେ କଥା ହେଇଯିବି। ପଳେଇ ଆସିବି ଆଉ ବର୍ଷା ହଉଚି ନାଁ?
ଆଉ ଆପଣ ହଁ ହଁ ବର୍ଷା ହଉଛି।
ଉଁ ସେଇଥିପାଇଁ ପା ଏରା ଟିକେ ନ ଲେଉଟେଇଲେ ଶୁଖୁନେଇ ଏ ଲୁାଟାପଟାରା।
ନାଇଁ ହଁ ବର୍ଷା ଆମର ବି ରୁମ୍ ଭିତରେ ଫ୍ୟନ୍ ଲଗେଇକି ଶୁଖେଇବାକୁ ପଡୁ ଚି।
ସେଇଥିପାଇଁ ପା ଛାତ ଓପରକୁ ଧା ଆସିକି ଧାଁ ଦୌଡି କଲା ବେଳକୁ ଗୋଡ ବିନ୍ଧୁଚି ଯେ କୁହନା। ଖାଲି ତଳ ଉପର ହେଇକି ଶୁକା ଏ ନୋଉଟା ତାକୁ ଏମତି କର।
ପୁଣି ବର୍ଷା ହେଲେ ପୁଣି ଆଉ ଯାଇଁକି ଆଣିବାକୁ ପଡିବ ଦୁଇ ତିନି ଥର ଯିବା ଆସିବା କରିବାକୁ ପଡିବ ଆଉ।
ପା
ଆପଣ ସଖାଳୁ କଣ ଖାଇଥିଲେ?
ମୁଁ ନା ପିଠା ଚାହା ଖାଇଥିଲି ପିଠା ଚାହା ଖାଇଥିଲେ।
ଓ ପିଠା ଆଜି କଣ ପାଇଁ ଆଜି କଣ ପିଠା ଆଜି କଣ ଅକେଜନ ଥିଲା କି?
ନା ନା ସେମିତି ନାହିଁ ସେମିତି ବନେଇ ଦେଇଚି ଘରେ। ବନେଇଦିଏ ଆଠ ଦିନ ଥରେ ଦି ଥର ଏମିତି ବନେଇଦିଏ ରୁଟିଗୁରା ଆଉ ଭ ଭଲ ଲାଗୁନି ଖାଇ ଖାଇକା।
ଓହୋ
ଚକୁଳି ପିଠା ଯଦି ହଁ ଚକୁଳି ପିଠା।
ଚକୁଲି ପିଠା ଖାଇଲେ ବୋହୁତ ଶୋଷ ଲାଗେ।
ଶୋଷ ଲାଗେ ଭୋକ ବି ହବନି ଏ ଭୋକ ବି ଲାଗିବନି ବୋହୁ ମାନେ ଏ ଦି ଚାରି ଘଣ୍ଟା ଉଁ ପର୍ଯ୍ୟନ୍ତ ଦିଇଟା ଖାଆ କିନ୍ତୁ ଦି ଚାରି ଘଣ୍ଟା ତୋର ପଳେଇବ। ଭୋକ ଲାଗିବନି ମୋର ଯେ
ହଁ ସେଟା କିନ୍ତୁ ଗ୍ୟାସ୍ ବି କରେଇବ ଦେହ।
ଆଉ କରିଥିଲୁ ଯାଇ ସେ ରଜ ଟାଇମରେ ଆଉ କରିନଥିଲି ସେଇ ଦିନଠୁ।
ରଜରେ କଣ କଣ ପିଠା କରିଥିଲେ?
ମୁଁ ନା ଏ ବୋଉ ତ ନଥିଲେ ପଳେଇଥିଲେ ବାପାଙ୍କ କତିକି ମୁଁ ସେଇ ଖାଲି ସେଇ ଚ କୁଳି କରିଥିଲି। ପୁର ଦେଇକି ଇଟିଲି କରଥିଲି ଆଉ ପୋଡ ଫୋଡ ପିଠା ମୁଁ ଖାଏନି ବୋଲି ଆଉ କଲିନେଇ। କେହି ନାହାନ୍ତି ଆମ ଘରେ ଖାଲି ଯାହା ମୋ ହଜବେଣ୍ଡ ଆଉ ମୋ ଝିଅ ଆଉ ତିନି ଜଣ ଆଉ ସିଏ ବି ଏତେ ପିଠା ପଣା ଖାଇବାକୁ ଭଲ ପାଆନ୍ତିନି।
ଆଉ ମାନେ ଆପଣଙ୍କର ନନଭେଜ କଣ ହେଇଥିଲା ମାନେ ରଜରେ?
ରଜରେ ଫାଷ୍ଟ ରଜ ଦିନ ମଟନ ହେଇଥିଲା। ମାଉସୀ ହେରିକା ତାଙ୍କ ବୋଉଙ୍କୁ କହି ହଁ ହୁଁ ମୋ ବୋ ଆମ ବୋଉଙ୍କ ଭୋଉଣୀ ହେରିକି ଆସିଥିଲେ ତ ତାଙ୍କ ଭୋ ଭୋଉଣୀ, ପୁଅ ଏମିତି ସବୁ ଆସିଥିଲେ।
ଓ ମାନେ ମଟନ ହେଇଥିଲା ଯୋଉ ସମସ୍ତେ ରିଲେଟିଭସ୍ ଆସିଥିଲେ ବୋଲିରୁ ମଟନ ହେଇଥିଲା।
ହଁ। ଲାଷ୍ଟ ଦିନ ବି ଲାଷ୍ଟ ଦିନ ତ ନୁହଁ ଏ ବୁ ତାପର ଦି ଉଁ ବୁଧବାର ପଡିଲାନି କି ସେମତିଆ ସିଏ ଆଉ ଜଣେ ବି ସେଇ ଆଈ ବୋଉଙ୍କ ବୋଉ ଉଁ ତାଙ୍କ ବୋଉ ଆସିଥିଲେ ବି ସେ ସେଦିନ ବି ମାଉସୀ ହରିକା ପଳେଇଲେ ସିଏ ତି ସିଏ ଆସିଥିଲେ ବୋଲି ପୁଣି ମା ଆଣିଥିଲେ ମ ଟନ୍।
ଓହୋ ତାହେଲେ ଦୁଇ ଦ୍ ଦୁଇଥର ଆପଣ ମଟନ ଖାଇଛନ୍ତି। ମଟନ ଆପଣଙ୍କୁ ଭଲ ଲାଗେ ନା କଣ ଘରେ ଖାଆନ୍ତି?
ହଁ ଯେ ନିଜେ କଲେ। ହଁ ଭଲ ଲାଗେ ତମେ ଖାଅନି କି ଝିଅ ଛୁଆ ଅଧିକାଂଶ
ନାଇଁ ମତେ ନାଇଁ ମୁଁ ଖାଏନି ମତେ ଭଲ ଲାଗେନି ସେ ସ୍ମେଲ ତାପରେ ଟେଷ୍ଟ ବି ମତେ ଭଲ ଲାଗେନି। ବେଶି ସ୍ମେଲ ପାଇଁ କି।
ଆମ ଘରେ ସେମିତି ମୋ ଭଉଣୀ ହେରିକା କେହି ଖାଆନ୍ତିନି ଆମେ ଚାରି ଭଉଣୀ ହେଲାକିି ଚାରି ଭଉଣୀ ମୋର ଏଇ ଚାରି ଚାରି ବର୍ଷ ପୁରୀକି ପାଞ୍ଚ ବର୍ଷ ଚାଲିଲା ମୋ ବାହାଘର ମା ଚାରି ଭଉଣୀ
ଓଉ ପା ଆପଣଙ୍କର ପାଞ୍ଚ ବର୍ଷ ମ୍ୟାରେଜ୍ ହେଇଗଲାଣି ଆପଣଙ୍କରତ ପୁଅ ଝିଅ କିଏ ଥିବେ?
ହଁ ଝିଅଟେପା କହିଲି ତିନି ବର୍ଷ ପୁରୀକି ଏଇ ଚାରି ଚାଲିଲା ତାର।
ଝିଅଟେ ଖାଲି।
ଝିଅ ଝିଅକୁ ଆଜ୍ଞା ମୁକହିଲି ଝିଅ କଣ ଆପଣଙ୍କର ପାଠ ପଢ଼ୁଚି?
ପଢ଼ିନେହିଁ ଘରେ ତାକୁ ଏମିତି ପଢ଼ଉଚି ସ୍କୁଲ୍ ଯାଇନି ତିନି ବର୍ଷ ପୁରିକି ଏଇ ତିନି ବର୍ଷ ଦି ଦିମାସ ଚାଲିଚି ତିନି ବର୍ଷ ପୁରୀକି ଦିମାସ ଚାଲିଚି ଆଉ।
ମୁକଇଲି ଚାରି ପାଞ୍ଚ ବର୍ଷର ହେଲେ ସ୍କୁଲରେ ଛାଡ଼ିବେ ଆଉ।
ହଁ ଚାରି ବର୍ଷ ହେଇଯାଉ ଚାରି ବର୍ଷ ନହେଲେ କେମିତି କଣ କରିବୁ।
ଚାରିବର୍ଷ ହେଲେ ହଁ। ନର୍ସରୀରେ ଛାଡି ଦିଅନ୍ତୁ ନହେଲେ ନର୍ସରୀକି। ପ୍ଳେ ସ୍କୁଲ୍ ନହେଲେ ନର୍ସରି ହଁ।
ତମେ ଏଇନା କଣ ପଢୁଚ?
ମୁଁ ଏବେ ଡିଏଲ୍ ଏଡି କରିଛି।
କୋଉଠି?
ଆ ଏଠି ଏ କୋରାପୁଟର।
ହଁ। କୋଉ ମାନେ ତମ
ଥିଲେ।
ମୋରନା ମୋର ପ୍ଲସ୍ ଟୁ ସାଇନ୍ସ କରିଥିଲି। କରିଥିଲିଯେ ଚାରି ଭଉଣୀ ବୋଲି ଶୀଘ୍ର ବାହାଘର କରିଦେଲେ ତାପରେ ପ୍ଲସ୍ ଥ୍ରୀ କରିବାକୁ ମୋର ଟିକେ ଇଚ୍ଛା ନଥିଲା ହେଲା। ପ୍ଲସ୍ ଥ୍ରୀ ଯଦି ଇଛା ନଥିଲା ମୋରମୁ ଫାର୍ମାସିଷ୍ଟ ପ ପକେଇଥିଲି ଡି ଫାର୍ମ ପକେଇଥିଲି। ଯଦି ପକେଇଥିଲି ବୁଝାବୁଝି କରିବାକୁ କେହି ନାହାନ୍ତି ହେଲା ଦିଥର ଯାଇ ଥିଲି ଫାଷ୍ଟ ଯାଇଥିଲି ଯୋଉ କଟକ ଯାଇଥିଲି ହେ କଟକରେ ରେ ହେଲାନି ପୁଣି ଭୁବନେଶ୍ୱର ଗଲି। ଭୁବନେଶ୍ୱରରେ ସେଠି କଣ ହେଲାନା ଟିକେ ଦେଖୁନ ପଇସା ପତ୍ର ଦେଇକି ଟିକେ କରିଦିଅନ୍ତି ସେଇଦିନ ଆଡ଼ମିଶନ୍ ମୋର ଥିଲା। କିନ୍ତୁ ଦେଖିଲା ବେଳକୁ ମୋତେ ମୋର କାଟିଦେଲେ।
ଓହୋ ତାହେଲେ ଆପଣ ସେଇଠୁ ଆଉ ପଢିପାରିଲେନି?
ପଢ଼ିପାରିଲିନି ତାପରେବି ବ ମାନେ ପ୍ଲସ୍ ଥ୍ରୀବି ଟାଇମ୍ ସରି ଯାଇଥିଲା ମାନେ ଫର୍ମ ପକେଇବା ପାଇଁ।
ଭୋଉଣୀ ମାନେ ଆପଣ ଚାରି ଭୋଉଣୀ ଆପଣ କେତେ ନମ୍ବର
ଫାଷ୍ଟେ।
ଓ ଆପଣ ଫାଷ୍ଟେ ଓ ସେଥିଲାଗି ଆପ ଆପଣଙ୍କର ଶୀଘ୍ର ମ୍ୟାରେଜ୍ ହେଇଗଲା ଆଉ ଆପଣଙ୍କର ସାନ ଭଉଣୀଙ୍କରତ ମ୍ୟାରେଜ୍ ହବ?
ଏବେ ହେଲାତାର ଏଇଚାରି ପାଞ୍ଚମାସେ ଖଣ୍ଡ ହବ ହେଇଚି। ସିଏବି ସେମିତି ପଢିପା ପଢ଼ି ପାରିଲାନି କଣ ପଇସା ପତ୍ର ଟିକେ ଅସୁବିଧା ଯୋଗୁ ତାକୁ ଆଉବି ପଢେଇ ପାରିଲେନି ସିଏ ସେଇ ପ୍ଲସ୍ ଟୁ ପରେ ସେଗୋଟେ ସ୍କୁଲରେ ରହିଥିଲା ବର୍ଷେ ଦିବର୍ଷ ଖଣ୍ଡେ ବର୍ଷେ ପରେ ରହିଲା ସ୍କୁଲଲେ ଏଇ ଗୋଟେ ଇଂଲିଶ ମିଡିୟମରେ ପଢ଼ାଏ ଯାଇକି ଛୁଆଙ୍କୁ ସେଆମ ଗାଁ ପାଖରେ। ପଢେଇଲା ତାପରେ ଏବେ ଏବେ କି ଏଇ ଚାରି ମାସ ଖଣ୍ଡ ତାର ବା ନଭେମ୍ବ ଡିସେମ୍ବରରେ ତା ହେଲା ବାହାଘର ଆଉ।
ଆପଣ ଆପଣ ବି ତ ଯାଇକି ସେମତି ପଢେଇ ପାରିବେ ମାନେ ଟିଚିଂ ଦେଇପାରିବେ।
ଦେଇପାରିବି ଯେ, ଟିକେ ଆମର ଏଠି ମୁଁ ଏତେ ବି କହୁଥିଲି ମୁଁ ସେଇଥିପାଇଁ ପା ଘରେ ଟ୍ୟୁସନ କରୁଚି ଛୁଆଙ୍କୁ।
ଟିଉସନ କଲିଣି ବର୍ଷେ ହେଲା। ହଁ ବଡ ବର୍ଷେ ହେଲାଣି କଲିଣି। ତାପରେ ବି କ ସକାଳୁ ଭୋରୁ ମତେ କହିଥିଲେ। ସକାଳୁ ଭୋରୁ ଯିବାକୁ ପଡିବ, ଗୋଟେ ବେଳକୁ ଆସିବାକୁ ପଡିବ। ତାପରେ ଆମ ଶାଶୁଙ୍କ ଦେହ ଭଲ ନାହିଁ। ତାପରେ ସକାଳୁ ଭୋରୁ ଉଠିକି ଯା, ପୁଣି ଗୋଟେ ବେଳକୁ ଆସେ ଛୁଆ ଧରିକି। ସେ କେତେ ଦଉଚନ୍ତି ତିନି ହଜାର ଟଙ୍କା ଏଠି ଦଉଛନ୍ତି। ହେଠି ତ ଆମ ଆଡେ ଟିକେ ଅଧି କ ଦିଅନ୍ତି ଏଠି ଅଳ୍ପ ପଇସା।
ଆପଣ କୋଉ ଏରିଆରେ ରହିଛନ୍ତି କି?
ମୁଁ ଅଛି ଜାଣିଛନ୍ତି ମାଣିତିରି।
ମାଣିତିରି
ତମ ଗାଁ କୋଉଠି କ ତମ ଗାଁ କୋଉଠି କହିଲ?
ରାମଚନ୍ଦ୍ରପୁର୍ ପ
ସେଇପା ସେଇ ସେଇ ପଟ ଲାଇନ୍ । ଚନ୍ଦ୍ରପୁର ଚିତିରି ହୁଁ ସେଇ ମାଣିତିରି ଆ ପର ମାନ୍ତିର ଓସ୍ତପାଳ ସେଇ ନୁହଁ। ଏଇପଟ ଲାଇନ୍। ସେଇ ଆଖ ପାଖ ପା
ହୁଁ। ଏଇଆ ଆଉ।
ଯା ହଉ ଆପଣ ଟ୍ୟୁସନ ବି କରୁଛନ୍ତି।
ହଁ ମୁଁ କଲିଣି ବର୍ଷ ହେଲାଣି କଲିଣି।
ସେଇଟା ବି ମାନେ ଫ୍ରି ଟାଇମ୍ ଯେତେବେଳେ ପାଉଛନ୍ତି ପଇସା ବି ଆସିବା ଦର କାର୍ ମାନେ ସେମତି ପାର୍ଟ ଟାଇମ ଜବ୍ ବି କଲେ ଭଲ। ଟ୍ୟୁସନ ହଉ କି ଯାହା ବି ହଉ।
ଆଉ ସ୍କୁଲ ଟା ମତେ ଟିକେ ମାନେ ହେଲାନି କଣ ଯିବୁ ସଖାଳୁ ଯିବୁ ସେ ଗୋଟେ ବେଳକୁ ଯାଇକି ଆସିବୁ।
ଗୋଟେ ବେଳକୁ ଆସିବୁ ଯେ, ସେ କିଛି ତ କରିପାରିବୁନୁ ପାରିବୁନୁ ପୁଣି ଗୋଟେ ଦିନରେ ପାଞ୍ଚ ହଜାର ଛଅ ହଜାର ଖଣ୍ଡେ ଦିଅନ୍ତେକି ଯାଇକି ପଢେଇକି ଆସିବୁ। ଦି ତିନି ହଜାର ରେ କିଏ ହେରା ଆଉ ସ୍ତ୍ରୀ ଲୋକରା କଣ ରାଜି ହେବେ ଯାହାହେଲେ ଝିଅ ଛୁଆ ହଁ ତାଙ୍କର କିଛି କାମ ନାହିଁ ପଳେଇବେ।
ହଁ।
ଆଉ ସେଇଥିପାଇଁ ଇଏ ମନା କଲେ, କହିଲେ ନା ଯିବୁନି ଯାଆନା।
ସେତେ ଅଧିକ ପ୍ରେସର ପଡିବ। ମାନେ ଯେମତି ଆପଣ ଟାଇମ୍ ପାସ୍ ହେଲେ ବି ପ୍ରେସର୍ ପଡିବ ଅଧିକ ଏତେ କମ୍ ଦରମାକୁ।
ତାପରେ ଘର କାମ କର, ତା ସବୁ କାମ କରିକି ଯାଇକି ଗଲା ବେଳକୁ ପୁଣି ଛୁଆକୁ ଧନ୍ଦା ବୁଝୁ। ବହୁତ୍ ଇଏ।
ଆପଣ କେତେଟା ଛୁଆ ଟିଉସନ୍ କରୁଛନ୍ତି ସଖାଳୁ?
ଆଟା ଆଟା। ସାତ ଆଟ
ମାନେ ସେମାନଙ୍କୁ ମାନେ ଏ ପ୍ରାଇମେରୀ ସ୍କୁଲ ପିଲା ନା ପୁରା ହାଇ ସ୍କୁଲ ପର୍ଯ୍ୟନ୍ତ ଆପଣ ପଢଉଛନ୍ତି?
ପ୍ରାଇମେରୀ ଆଉ ଦି ଜଣ ଇଂଲିଶ ମିଡିୟମ ଅଛନ୍ତି ଆଉ।
ଓ ହୋ।
ଏ ଏବେ ଏଇ ଷ୍ଟାଣ୍ଡଡ ୱାନ୍ ତାଙ୍କର ହେଲା।
ହ ହଁ ଭଲ। ଛୋଟ ପିଲାଙ୍କୁ ଟିକେ ପଢିବାକୁ ଅଧିକ ଟିକେ ପ୍ରେସର ପଡୁଥିବ ମାନେ ସେମାନେ ଫାଷ୍ଟ ରୁ।
ସେଇପା। ସେଇଥିପାଇଁ ମୁଁ ସଖାଳେ କାହା କତିିକି ବି ଫୋନ୍ କରିପାରୁନି, କାମ ରହୁଚି। ଏଇ ଜଷ୍ଟ ଏଇ ଖାଇକି ଉଠିଲି ବାସନ ଧୋଇକି ଆସିଚି ଲୁଗାପଟା ପାଇଁ ମୁଁ କହିଲି ଯାହାହେଲେ ଟିକେ କଥା ହେଇକି ପଳେଇ ଆସେ। ସେଇ ଭିତରେ ଲୁଗାପଟା ଆଣି ଆସିବି ଜଣଙ୍କ ସହିତ କଥା ହେଇକି ବି ପଳେଇ ଆସିବି।
ହଁ ନିପୁଲ୍। ବହୁତ ଇସୁ ହଉଛି ନା ମାନେ ନେଟାର୍କ ମୁଁ କ୍ଲାସ ରେ ଅଛି ବୋଲି ମୁଁ କଥା ହେଇପାରୁଛି। ହଷ୍ଟେଲ ଗଲେ ପୁଣି ନେଟ୍ ୱକ୍ରକଟ
ଏଇ ଟାଇମ ରେ ତମେ ଫାଙ୍କା ରହୁଛ ନା ଗୋଟେ ଟାଇମରେ ସେଇ ଟାଇମ ବେଳକୁ ମୁଁ।
ସାର୍ ମାନେ କେହି ନ ଆସନ୍ତୁ ଗୋଟେରୁୁ ଦିଇଟା ପର୍ଯ୍ୟନ୍ତ ମୁଁ ପୁରା ଫାଙ୍କା ରହିବି କାହିଁକି ନା ଆମର ଏଟାରିଷେ ଟାଇମଟା ଆଉତ ଅ ବାହାରେ ଥିବେ ତମୁଁ କଥା ହେଇପାରିବି ହଁ।
ତାପରେ ତମେ କହିଲେ ଯାଇକି ଲଗେ
ଆପଣ ମତେ ଫାଷ୍ଟ କଲ କରିବେ ତାପରେ ହଁ।
ଚଇଥିପାଇଁ ମୁଁ ଡାଇକ୍ଟ
ଏଇ ଟାଇମ୍ ଖାଇବା ଟାଇମ୍ ଆମର ଏଇଟାମ୍ ଆମର କ୍ଲାସ ବି- ହଁଯେତେବେଳେ ସରିଯାଉଛି ମୁଁ ଫିଟାଇମିରେପଳିଆସୁଚି ଫି ହେଇଯାଉଛି। ଆଉଗୋଟେ ପୂର୍ବରୁ ପାଞ୍ଚ ଦଶ ମିନିଟ୍ ପୂର୍ବରୁ ବିମୁଁଫି ହେଇଯାଉଛି।
ହୁଁ। କେତେ ସମୟ ବି କଥା ହଉ ନା କି?
ଇଏ।
ସେଇଥିପାଇଁ ସେତିକି ଦଶ ମିନିଟ। ଦଶ ମିନିଟ ବି କଥା ହେବୁ ସେ ଦଶ ମିନିଟ ବି ଟାଇମ ବାହାର କରିକି ମୁଁ କଥା ହେଇ ପାରୁନି। ଏତେ କାମ ରହୁଛି ବୋଉ ନାହାନ୍ତି ନଥିଲେ ମାସେ ହେଲା ଆଜି ଆଇଛନ୍ତି। ମଝିରେ କଣ ହେଲା ନା ଯୋଉ ସାବିତ୍ରୀ ଟାଇମ ବେଳୁକୁ ସାବିତ୍ରୀ ପରେ ପରେ ଆମ ସମସ୍ତଙ୍କୁ ହେଇଗଲା ଜର ଜର ହେଇଗଲା। ସମସ୍ତଙ୍କର ଯାହା ଯେମିତି କମିଗଲା ମୋ ଶଶୁରଙ୍କର ଜମା କମଲାନି ଝାଡା ହେଇଗଲେ ଜର ଝାଡା। ତା ସହିତ ଷଷ୍ଟ୍ରେ କ୍ ବାହାରିଗଲା। ସେ କଣ ହେଲା ଭୁବନେଶ୍ଵରରେ ରହିକି ଜବ୍ କରନ୍ତି ସେ ତାଙ୍କର ଭୁବନେଶ୍ଵରରେ ସେ ଅଛନ୍ତି। ସେ ବହୁତ ଦିନି ରହିଗଲେ ଯେମିତି ଘରେ ହେଟୁ କମ୍ପ୍ଲେନ ଆସିଲା ଏତେ ଦିନ ରହିଲେ ପୁଣି ଲାଷ୍ଟରେ ବୋଉ ତାଙ୍କ ସହିତ ଗଲେ। ସେ ନତଥିଲେ ମାସେ ହେଲା ଆଜିି ଘରକୁ ଆଇଚନ୍ତି। ଏଇଥିପାଇଁ ମେତେ ବି ସମୟ ହୁଏନି କାହା ସହିତ ସିଏ ଆସିଲ ଟିକେ
ଖରା ବହୁତ ଜେରେ ହଉଥିଲା ନା ସେଥିଲାଗି ସଂସଷ୍ଟ୍ରୋକ ହେଇଯାଇଥିବ।
ଆଉ ସେଇଥିପାଇଁ ମୁଁ ବି ଆଉ ଟାଇମ ଦେଇପାରେନି ଠିକ ସେ। ଜଣେ ଯେ ଦି ଜଣ ହେଲେ ଯେମିତି ମିଶିମୁସାକି କରିଦେବୁ ଆଉ ଜଣେଟା ସବୁ କାମ କଲା ବେଳକୁ ବେ ଏକାଟି ଆଟା ହଇରାଣ ହୁଏ ତା ସହିତ ଛୁଆ ପାଠ ପଢ଼େଇବୁ। ଛୁଆକୁ ମୋ ଝିଅକୁ ପୁଣି ସି ତାକୁ ଟିକେ ତା ଧନ୍ଦା ବୁଝିବୁ। ସେଇଥିପାଇଁ ଏତେ ସେ ଟାଇମ ଦେଇପାରାନି ଜଣଙ୍କୁ ତିି ଜଣଙ୍କୁ ଏମିତି ଯଦି ଫୋନ କରମି ଦିନେ ଦିଇ ଦିନରେ। ଆଜି ଟିକେ ମୁଁ କହିଲି ଯାଏ ଆଗେ କଥା ହେଇକି ପଳେଇ ଆସେ ପୁଣି ଚାରିଟା ବେଳକୁ ଶୋଇକି ଉଠିଲେ ପୁଣି ପଳେଇ ଆସିବି। ଟିକେ କଥା ହେଇକି ପଳେଇବେ।
ହଁ ଆପଣ ଗୋଟେ ରୁ ଦିଟା ଭିତରେ ମେସହିତ କଥା ହେଇପାରିବେ କାହିଁକି ନା ହଉ ମୁଁ ଫ୍ରୀ ରହିଲି ଆପଣ ଯେତେବେଳେ ଖାଲି କଲ କରିଦେବେ ତା ଭିତରେ ମୁଁ ଦଶ ମିନିଟ୍ କାଢିକି କଥା ହେଇଯିବି ସିଅର୍।
ହଁ ହଁ ମୁଁ ସେ ଗୋଟେ ଦିଟା ଭିତରେ ମୁଁ ଯାହାହେଲେ ଫୋନ କରିିବି ସବୁଦିନେ।
ହଉ ତାହେଲେ ମୁଁ ରହିଲି ମୁଁ ଟିକେବ୍ରେକେଟା ଲଞ୍ଚ କରିଦେଇକି ଆସେ। ହଁ ତମରଅର୍ଡର ବି ଆସିଗଲାଣି। ରାତିରେହାଲା। ଇଭିନିଙ୍ଗ୍ ଟାଇମ୍ ରେ ମୁଁଫ୍ରି ଅଛି ଇଭିନିଙ୍ଗ୍ ଟାଇମ୍ ମୁଁ ଆପଣଙ୍କୁମୋ ନିଜ ଆଡୁ ମେସେଜ କର ଦେବି ନିଯପାଇଁ ଆମେ କଥା ହେଇଯିବା।
ହଉ ହଉ।